ହଁ କଣ କରୁଛ? ନମସ୍କାର ନମସ୍କାର କଣ ବୋଧ ଭଲ ଅଛି ବହୁତ ଦିନ ପରେ କଲ୍ କରୁଛ?
ଆଜ୍ଞା।
କହିଲି ଏତେ ଦିନ ପରେ କଲ୍ କରୁଛ ବହୁତ ଦିନ ପରେ ତୁମେ କଲ୍ କରୁଛ ମୋତେ। କୁଆଡ଼େ ଯାଇଥିଲ ମଝିରେ।
ଯାଇଥିଲି କଣ ଟିକେ ବାହାରକୁ ବୁଲିବାକୁ ପଳେଇଥିଲି ଆଉ। କଲ କରି ପାରିନଥିଲି ଆଉ ବ୍ୟସ୍ତ ବହୁଳ ଜୀବନ। ଆଉ କଲ କରିପାରୁନି ଆଉ।
କି ବ୍ୟସ୍ତ କି ବ୍ୟସ୍ତ ଗୋଟେ ପାଞ୍ଚ ମିନିଟ୍ କଥା ହେବାର ଉପର ପାଖେ ଦି ମିନିଟ୍ କଥା ହେବାକୁ ଟାଇମ୍ ନାହିଁ କୁଆଡ଼େ ଏମିତି କୁଆଡ଼େ ବି ଯାଇଥିଲ କି କେଉଁ ଜାଗାକୁ ଯାଇଥିଲ?
ହଁ ସେଠି ବହୁତ ସୁନ୍ଦର ଜାଗା ଟେ ଜ ମାନେ ବହୁତ ଭଲ ଭଲ ଅ ସବୁ ଇ ପୋଖରୀ ଗୁଡା ଅଛି। ଆଉ ସମୁଦ୍ର ତା ପାଖାପାଖି ଅଛି। ତ ସେଇ ସବୁ ଜିନିଷ ଦେଖିବାକୁ ଯାଇଥିଲୁ। ପୋଖରୀ ଯୋଉ ଅଛି ସେଟା ପଦ୍ମ ପୋଖରୀ କୁହାଯାଏ। ହେଲା ଆଉ ତା ପାକ
ସମୁଦ୍ର।
ଦୁଇଟା ଜାଗା ଯାଇଥିଲୁ ଗୋଟେ ଜାଗାରେ ପୋଖରୀ ଥିଲା। ଯୋଉଠି ପଦ୍ମ ପୋଖରୀ କୁହାଯାଏ ଆଉ ଗୋଟେ ଜାଗାରେ ସମୁଦ୍ର ଥିଲା ଯୋଉଠି ଆମେ ସେଠି ବସିକି ଆସିଛୁ ବହୁତ ଶାନ୍ତି ଲାଗିଲା।
ହଁ ଆଛା ଆଛା ଆଛା ଆଛା।
ଆଉ ଭାବୁଛି ଭାବୁଛି ପୁଣି ଥରେ ଜଙ୍ଗଲ ଏ ଏରିଆକୁୁ ଗୋଟେ ଯିବି ଯୋଉଠିକି ଇ ସବୁ ଆଦିବାସୀ ଏରିଆକୁୁ ଯାଇକି ସେଠିକି ଗୋଟେ ଉ ସର୍ଭେ କରିକି ଆସିବି?
କଣ ପେଇଁ?
ତା ତାଙ୍କ ବିଷୟରେ କିଛି ଜାଣିବାକୁ ମୋର ଇଚ୍ଛା।
ଆଛା ବୁଝିଲି। ତୁମେ ତେବେ କୁଆଡ଼େ ତେବେ କଣ ପ୍ଲାନିଂ ତୁମର କଣ କୁଆଡ଼େ ଯିବ କଣ କରିବ କେମିତି କଣ ଇଏ କରିବ? କୁଆଡ଼େ ଯିବା ଆଛା ଏଇ ଯୋଉ ଏଇ ଯୋଉ ବୁଲାବୁଲି ପାଇଁ ଗୋଟେ କାମ କରୁନ।
ବୁଲାବୁଲି ପାଇଁ କିଛି ମିଳିବ କି? ଗାଡି। ଯଦି କହିବ ଗୋଟେ ଗାଡି ଫାଡି ପଠାଅ ମୁଁ ବୁଲାବୁଲି ନଅଲେ କରିବି।
ବୁଲାବୁଲି କରିବା ପାଇଁ ହଁ ଗାଡ଼ି ନାହିଁ ଆମେ ଯିବା ସମତେ ମିଶିକି ଯିବା। କହିଲେ ହବ।
ହଁ ସମସ୍ତେ ଯିବା ଦରକାର। ଯଦି କହିବ ତ ସାଙ୍ଗ ହେଇକି ପଳେଇବା ସବୁ।
ଚାଲୁନ ଗୋଟେ ଥର ଯିବା ଚାଲ।
ମୁଁ ତ ରେଡି ଅଛି କହିବ ଯଦି ପଳେଇବା କିଛି ଅସୁ
ଆମେ ସମତେ ମିଶିକି ଗୋଟେ ଆଡ଼େ କୁଆଡ଼ୁ ଗୋଟେ ପୋଗ୍ରାମ୍ କରିଦବା। ବୁଲାବୁଲି କରିକି ଆସିବା ଭାରି ଆଉ ଗୋଟେ ଜାଗାକୁ ଯିବା। ଗୋଟେ ପିକନିକ୍ ଟାଇପର ଯିବା ସମତିକି ବା
ଯିବା ପାଇଁ ଯୋଉଠିକି ଥିବ ଜଙ୍ଗଲ ଏରିଆ। ଯୋଉଠିକିି ଫଳମୂଳ ଗଛ ଥିବ।
ବୁଝିଲି।
ସେଇଭଳିଆ ଜାଗା।
ହଁ ଚାଲୁନ। ଚାଲ ଚାଲ ସ୍ୟାଡ଼େଯିବା। ହଁ ସମୁଦ୍ରରେ ବଢ଼ିଆ ଲାଗିବ ଆଉ କି କଥା ସମୁଦ୍ରରେ ଗାଧେଇବାରେ ମଜା ଲାଗେ ସମତେ ମିଶିକି ସମୁଦ୍ରରେ ଗାଧେଇଲେ କି ମଜା ପା ଯୋଉ ଲହଡ଼ି ଆସୁଥୁବ ଲହଡ଼ିରେ ମା ମାନେ ସ୍ ସମୁଦ୍ର ଭିତରେ ପଶିଲ ଲହଡି ରେ ଡେଇଁକି ଗାଧେଇବା ଲହଡି ଭାଙ୍ଗିବା ସେଇଟା କହନ୍ତି ମାନେ ଲହଡ଼ି ଭାଙ୍ଗିବା ଗୋଟେ କଳା ଯଦି ଲହଡ଼ି ନ ଭାଙ୍ଗି ପାରଲ ତେବେ ଚୁଟି ସାରା ସବୁ ବାଲି ଆସିକି ପହଞ୍ଚିବ। ବାଲିଉରା ଚୁଟିରେ ହେଇଯିବ ଆଉ ଲହଡ଼ି ଯଦି ତମେ ଭାଙ୍ଗି ଦୋଉଚ ଓ ଗାଧୁଆଟା ହୋଉଚି ଏ ୱାନ୍ ଗାଧୁଆ। ମୁଁ ସମୁଦ୍ରରେ ଯେତଳେ ଆଗରୁ ଗାଧୋଉଥିଲି
କାର ସମୁଦ୍ରରେ ଗାଧୋଇଲେ ଦେହର ବୋହୁତ ଗୁଡିଏ ଉଁ ରୋଗ ବି ଭଲ ହେଇଯାଏ ମୁଁ ଶୁଣିଚି।
ଇଏ ହଁ ଚର୍ମ ରୋଗ ହବନେଇ।
ଚର୍ମ ରୋଗ ହବନେଇ ହଁ ଠିକକଥା କହିଚ।
ସମୁଦ୍ରରେ ମୁଁ ଗାଧେଇଲେ ମିନିମମ୍ ପାଞ୍ଚ ଘଣ୍ଟା ଗାଧାଏ।
ମୁଁ ତ ଅ ଛଅ ସାତ ଘଣ୍ଟା ଆରାମସେ ଗାଧେଇପଡେ ଜଣା ହିଁ ପଡେନି କେତେ କେତେ ସମୟ ଗାଧେଇଚି ବୋଲି।
ହଁ।
ଆଉ ସେ ଗାଧେଇବାର ମଜା ଅଲଗା ଢେଉ
ହୁଁ।
ଟା
ତମେ କେତେ ଥର ଗାଧେଇଚ ସମୁଦ୍ରରେ ମୁଁ ଦୁଇଥର ଗାଧେଇଚି।
ଆଜି କେତୋଳକୁ ଆସିବାର ପ୍ଲାନ୍ ଅଛି?
ହଁ ଭାବୁଚି ଯେହେତୁ ଏବେ ଫେରିଚି ବାହାରୁ ଓ ବୋହୁତ ଦିନ ପରେ ଆସିଚି ଗାଁକୁ ତ ଭାବୁଚି ଟିକେ ହଁ ତମ ସେ ଆଡେ ଯାଇକି ବୁଲାବୁଲି କରି ଚା ପାନ ଖାଇ ଆସିବି ଆଉ।
କେତେବେଳକୁ ତଥାପି?
ତଥାପି ଏଗାରଟା ବେଳକୁ ଦଶଟା ସାଢେ ଦଶଟା ବେଳକୁ କାହିଁକିନା ଇଆଡେ ବର୍ଷା ଟିକେ ହବାର ଅଛି ତ। ତ ସେଥିପାଇଁ ମୁଁ ଯାଇପାରୁନି। ଆଉ ଅପେକ୍ଷା କରିଚି ଯଦି ସେମିତି କିଛି ନହେଲା ତ ମୁଁ ବାହାରି ଯିବି। ତମ ପାଖରେ ପହଞ୍ଚିବି ପହଞ୍ଚିଲେ ଆମେ ଗୋଟେ ଭଲ ହୋଟେଲ ଯିବା ଖାଇବା ଆଉ ଟିକେ ଚାହା ପିଇବା। ଗପସପ ହବା ଏତେ ଦିନ ପରେ ଦେଖା ହବ। ଭଲ ଲାଗିବ ଆଉ।
ତୁମେ ଆସିବାକୁ ପଡ଼ିବ ନା ଆଉ ନହେଲେ କେମିତି ଆଉ ବର୍ଷା ତ ଏପର୍ଯ୍ୟନ୍ତ କଣ୍ଟିନ୍ୟୁଅସ୍ ଆଜି ଦିନସାରା ରହିବ। ନ ଆସିଲେ ଆଉ କେମିତି ହେବ ଚା ଫାଆ ପିଆ ଏନି କିଛି ନହିଁ।
ହଁ ବୁଝିପାଇଲେନି ଯୋଉ ବିଜ୍ ନେସ୍ ଟା ଆରମ୍ଭ କରିୁଥିଲୁ ବ୍ୟବସାୟ ଟା ଆରମ୍ଭ କରୁଥିଲୁ ସେଟା କଁ ହେଲା?
ଆରେ ହେଇପାଇଲାନି ରେ। ହେପାରିଲାନି କାହିଁକିନା ସେ ଏପର୍ଯ୍ୟନ୍ତ ସେ ଯେଉଁ ଜମିବାଲାଟା ସେ ଧରାଛୁଆଁ ଦୋଉନି। ଏଇ ଖାଲି ଯାଇ କାଲିଠୁ ଆଜି ପନ୍ତ ଭିତରେ ଧରାଛୁଆ ଦୋଉନି। ଖାଲି ବର୍ଷା ହୋଉଚି ବର୍ଷା ହୋଉଚି କହିକି ଚଲେଇଚି।
ହୁଁ।
ଆଉ ହେଲେ ସିନା ହଁ ଜମିଟା ଫାଇନାଲ୍ ହେଇଗଲେ ସିନା ମୋ ନାଁକୁ ନେଇଆସିଲେ ତାପରେ ଯୋଉ କଥା।
ହଁ ସେଇ କରିଦିଏ। ବ୍ୟବସାୟ ଆରମ୍ଭ କରିଦିଅ। ଆଉ ସେ ବ୍ୟବସାୟ ଯୋଉଟା ବି କହିଥିଲ କରିବାକୁ ସେଟା ଭଲ ବ୍ୟବସାୟ। ଟା କିନ୍ତୁ ବହୁତ ଲୋକ ଉପକୃତ ହେଇଚନ୍ତି।
କାଲି ବିଶ୍ୱାସ୍ କରିବନି ତାଙ୍କ ଘରେ ଯାଇଁକି ଘଣ୍ଟାଟେ ଖଣ୍ଡେ ବସିକି ଆଇଲିି। ହଁ ହାଁ ହଁ ହାଁ ସବୁ ମାରୁଛନ୍ତି ଦେଖିଲେ ଆସିକି କିଛି ହେଇପାରୁନି। ଜମିଟା ହଁ ଆସିଗଲେ ତାପରେ ଯୋଉ କଥା ନା। ନହଲେ କଣ ଗୋଟେ ବ୍ୟବ ତା କରିବାକୁ ପଡ଼ିବ ଅଲଗା କିଛି ଆଉ ତମେ ତ ଯଦି ନଦବ ଆଉ ଗୋଟେ କଣ ବ୍ୟବସ୍ତା କରିବାକୁ ପଡ଼ିବ ଆଉ।
ଆଚ୍ଛା ତମେ ଏକୁଟିଆ ବ୍ୟବସାୟ କରିବ ନା ନା ତମର ବଡ ଭାଇ ସାନ ଭାଇକୁ ନେଇକି ବ୍ୟବସାୟ କରିବ?
ନାଇଁ ନାଇଁ ମୁଁ ଦେଖିବା। ପାର୍ଟନରସିପ୍ ଗୋଟେ କରିବା ଆଉ ପାର୍ଟନରସିପ୍ କରିକି କରିବା ଆଉ।
ଓ ହୋ ସେ ରୋଡ ସାଇଡି ଜମିଟା ତ।
ରୋଡ଼ ସାଇଡ଼୍ ଜମିଟା ରାଇଟ୍ ସେଇ ଜମିରେ ବେପାର ମାନେ କାରଣ ରୋଡ଼ଟା ବର୍ତ୍ତମାନେ ଜଷ୍ଟ୍ ନୂଆ ନୂଆ ଖୋଲିଲା।
ଯୋଉ ରୋଡ ଟା ଯାଇଚି କି ସେ ଜମି ଭିତେରେ ବା ବଢିଆ ରୋଡ୍ ଟା ନ ନୂଆ ରୋଡ ହେଇଚି ସତ। ଏ ସୁନ୍ଦର୍ ରୋଡ୍ ଟା ସେଟି ବିଲ ଗୁଡା ସବୁ ଭିତରେ ଯାଇଚି ବଢିଆ ପ ବନ୍ ଦୋଉଚି ସେପଟେ ଗଲା ବେଳକୁ ଭାରି ଶାନ୍ତି ଲାଗୁଛି ଯିବା ଆସିବା କଲେ।
ସେଇ ତ କଥା ତେଣୁ ଆମକୁ କରିବାକୁ ପଡ଼ିବ।
ଦେଲେ ଭାଇରେ ବଢିଆ ଚାଲିବ।
ମୁଁ ତ କରିବି ସେ ଦୋକାନ ଆଉ ନହେଲେ ହେବନି ଆଉ କରିବାକୁ ପଡ଼ିବ ଆଉ।
ଘର ବ
ଆଁ କଁ କହିଲ?
ଗୋଟେ ତା ପାଖେରେ ଗୋଟେ ହୋଟେଲ କରିଦବ ତା ପାଖେରେ ଗୋଟେ ପଳକାନ କରିଦ ତା ପାଖକୁ ଫାଷ୍ଟ୍ ଫୁଡ ଦୋକାନ ରେ କରିଦବ ହେଲା ତା ପାଖକୁ ଗୋଟେ ଛୋ ଟ ଚା ଦୋକାନ୍ ଦବ ଚାରି ପାଞ୍ଚଟା ଦୋକାନ ତିନି ଚାରି ଜଣ ପାଟନର କରିଦ କରିଦ। ବାସ୍ ଖାଲି ଏ ଜମିଟା ତମ ନାଁରେ ପଳି ଆସୁ।
ଜମିଟା ଖାଲି ମୋ ନାକୁ ପଳେଇ ଆସୁ, ମୁଁ ସେଇଟା ଚଲେଇଚି ଜମିଟା ଏପନ୍ତ ମୋ ନାକୁ ହେଇପାରୁନି। ଆ କେେ ତେ ଚେଷ୍ଟା କରିବ ଚେଷ୍ଟା ଚାଲିଛି ଚେଷ୍ଟା ଚ ଚେ ଟାଚ୍
ଚେଷ୍ଟା ଜାରି ରଖ। ଏବେ ତ ନୂଆ ରୋଡ ଟା ଯାଇଛି ସେ ବହୁତ ଶୀଘ୍ର ହେଇଯିବ ବସ୍ତ ତ ହବନି ହେଇଯିବ ଆଉ ମୁଁ ବି ଚେଷ୍ଟା କରୁଛି ସେ ଜିନିଷ କରିବା ପାଇଁ
ହେଲା ହେଇଗଲେ ତ କାମ ସେେଷ ଆଉ ଆଉ ତମେ ଟିକେ ସେଇ ଲୋକକୁ ଚିମିଛ ଟିକେ କହୁନା କଥାାର୍ତ୍ତା କଲେ ସେଇଟା ଯଦି ଯଦି ହେଇଯାନ୍ତା
କ କଲ କରିବି ତାଙ୍କୁ ଆଜି କହିବି ଯେ ତାଙ୍କର କଣ କହୁଛନ୍ତି ଫାଇନାଲ ତାଙ୍କର ସେ ଟା ଯଦି କରିଦିଅନ୍ତେ ମୁଁ ବି ତମ ସହିତ ପାର୍ଟନର ହେଇକି ସେଠି ଗୋଟେ ଭଲ ଦ ଦି ଡ ଆ ସେଠି ତ ଗୋଟେ ଆଖୁ ରସ ଦୋକାନ ପକେଇଛି ସେ ଆଖୁ ରସ ସେଦିନ ଗଲାବେଳେ ମତେ ଡା ିଲ ହେ ଆଉ ଟିକେ ଖରା ହଉଛି ପିଇଧେଇକି ଯା ମୁଁ ପିଇଲି ଭଲ ଲାଗିଲା ଆଉ ସେଇ ଗୋଟେ ଜାଗାରେ ସେଇଟା କେବଳ ହେଇଛି ଆଉ ଯଦି ତମେ ଆସିବ ତ ଆମେ ବି ପିଇବା ସେଠି ଭଲ ଲାଗୁଥିଲା ଆକ୍ରୋଶ ଟା
ହଁ ହଁ ହଁ ନାଇଁ ମୋତେ ଟିକିେ ଟ୍ରାଏ କରନା ସେ ଯିବା ଟିକିେ ଯାଇକି ଟିକେ କାମଟା ଚୁଟିାଇ ଦେଇକି ଆସନ୍ତେ ଆ ମୋତେ ଏକାଠି କଣ କହିଲ ସେ ଜାଗାଟା ଯଦି ଫାଇନାଲ୍ ହେଇଯାନ୍ତା ମୁଁ ଆଟଲିଷ୍ଟ କିଛି ନହେଲେ ସେଇଠି ଦୋକାନ ଆଗ ଗୋଟିଏ ଦୋକାନ ଦିଏ ତାପରେ ଆସ୍ତେ ଆସ୍ତେ
ଏରେ ସେ ସେଠି ପାଖର ଗୋଟେ ଯୋଉ ବିଲଟା ନାଇଁ ବିରି ବିଲ ଆଉ ତା ପାଖକୁ ଗୋଟେ ବାଦାମ ବିଲ ନାହିଁ
ହଁ
ସେଇ ଯୋଉ ବିଲା ଯାଇନି ସେ କରରେ ଦେଖିବ ଗୋଟେ ଫାଙ୍କା ଯୋଉ ବିଲ ଟା ସେଇଟା ତାଙ୍କର ନାମ
ସେଇଟା ଚଳିବ ତ ସେଇଟା ବି ହେଲେ ଚଳିବ ରୋଡ଼ ସାଇଡ଼୍ ତ ରୋଡ କ ପୁରା ଲାଗିବ
ତମେ ଦେଖିଛ ତ ସେଟା ବିରି ବିଲ ନା ବାଦାମ ବିଲ
ହେ ସେଇ ଯେଉଁ ବିଲା ହେଉ ବିରି ଚାଲିବ ବାଦାମ ଚାଲିବ ଦିଇଟାକ ଚାଲିବ କିଛି ଆସିଲା ନାହିଁ ଆମେ ଚାଷ ବର୍ତ୍ତମାନ ତ ଦରକାର ନାହିଁ ଚାଷ ତ କରିବାର ନାହିଁ ବର୍ତ୍ତମାନ ସେତେ ବିଜନେସ୍ ହବ
ହ ବିଜନେସ କରି ଆଉ କଣ ଅଛି ଗୋଟେ ଭଲ ବ୍ୟବସାୟ ଗୋଟେ
ହବ ନହେଲେ କିନ୍ି ହେବ ତମେ ଲାଗୁନ ବୋଲି ଶୁନି
ଦାମ ଗୋଟେ ପଦବା ସେଠି ସବୁ ଜିନିଷ ପତ୍ର ଆଣିକି ରଖି ଆମେ ଗୋଦାମ ଗୋଟେ ଖୋଲିଦବା ଜିନିଷ ସବୁ ବାହାରକୁ ପଠେଇବା ଆମ ତମର ତ ବହୁତ ଆଡେ ଚିହ୍ନା ପରିଛ ଆଉ ତମେ ପଠେଇଦବ ସବୁଆଡେ ଉ ମାଲ ନେଇକି ଯିବା
ଆଚ୍ଛା ରହିଲ ରୁର ମୁଁ ଟିକିଏ ଦେଖିକି କଲ୍ କରୁଛି ରହିଲା ଟିକେଏ ଆ୍ଛା ରହିଲ
ଆଜ୍ଞା ଆ୍ଞା ଠିକ ଅଛି